ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ ହଁ କଥା ତ ଶୁ ଶୁଭୁଚିଟି ମୋ କଥା ଆପଣଙ୍କୁ ଶୁଭା ଯାଉଛି?
ହଁ ମତେ ଶୁଭା ଯାଉଛି।
ଆଜ୍ଞା ଆପଣ କଣ କରୁଛନ୍ତି?
ଓହ। ବସିଛି ଆପଣ କଣ କରୁଛନ୍ତି କୁହନ୍ତୁ?
ହ ମୁଁ ଏଇଠି ଉଁ ଯେହେତୁ ମୁଁ ଟିକେ ଲୁଗା ପକେଇଚି ୱାସିଂ ମେସିନରେ ସେଇଥିପାଇଁ ସେଇ ୱାସିଂ ମେସିଙ୍ଗଟା ସେଟିଂ କରୁଛି ହେଲେ ଆପଣଙ୍କ ସହିତ ଯୋଉ କଥା ହେଇଯାଉଛି ମୁଁ ବାରମ୍ବାର ୟାଡୁ ସେଆଡୁ ମାରି ଦଉଚି।
ଆଚ୍ଛା ଆଚ୍ଛା ଭୁଲା ମନ।
ଆଜ୍ଞା ଆଜ୍ଞା ଆପଣ କଣ କରୁଚନ୍ତି?
ହୁଁ। ମୁଁ ଏଇଠି ବସିଚି ଆଉ ଆପଣଙ୍କ ସହ କଲରେ କଥା ହେଉଛି। ଏତେ ଦିନ ପରେ ଆପଣ କେମିତି ଆମକୁ ମନେ ପକାଇଲେ?
ଆଜ୍ଞା, ଆପଣଙ୍କୁ ମନେ ପକେଇବାର ସେମିତି କୌଣସି ଯଥେଷ୍ଟ କାରଣ ମୁଁ କ ଦର୍ଶେଇ ପାରିବି ନାହିଁ କିନ୍ତୁ ଆପଣଙ୍କ କଥା ଭାରି ଜୋରେ ମନେ ପଡିଲା ତ ସେଥିପାଇଁ ଆପଣଙ୍କ ଅଁ ଅ ଆପଣଙ୍କ ସହିତ କଥା ହେବା ପାଇଁ ମୁଁ ଅତିିକ ବ୍ୟାକୁଳିତ ହୋଇ ଆପଣଙ୍କୁ କଲ୍ ଲଗେଇଦେଲି।
ଆଚ୍ଛା ଆଚ୍ଛା ହଁ, କିନ୍ତୁ ଆପଣଙ୍କ କଲ୍ ଟା ମୋ ପାଖରେ ପହଞ୍ଚି ପାରିଲାନି। ତେଣୁକରି ମୁଁ ଆଉଥରେ ଆପଣଙ୍କୁ କଲ୍ କରିଲି।
ଆଜ୍ଞା ଆଜ୍ଞା କେଜାଣି କଣ କେଜାଣି ହେଲା? ମୋ କଲ୍ ଟା ଆପଣଙ୍କ ପାଖରୁ ଗ୍ ପାଖକୁ ଗଲା ହିଁ ନାହିଁ, କିନ୍ତୁ ମୁଁ ଆଉଥରେ ଆପଣଙ୍କୁ ନିଶ୍ଚିନ୍ତ ଯୋଗାଯୋଗ କରିବି ଆଉ ସେଥରକ ନିଶ୍ଚିନ୍ତ କଲ୍ ଭ ନିଶ୍ଚିନ୍ତ ଭାବରେ କଲ୍ ଲାଗିବ। ମୁଁ ଲି ମୁଆ
ଆଚ୍ଛା ଆଚ୍ଛା ହଉ ହୁଁ ହୁଁ।
ଆଜ୍ଞା ଆପଣଙ୍କ ପଢ଼ା କେମିତି ଚାଲିଚି ମହାବିଦ୍ୟାଳୟରେ?
ମୋର ପାଠ ପଢା ବହୁତ ସୁରୁଖୁରୁରେ ଚାଲିଛି, କିନ୍ତୁ ଏବେ ଟିକେ ଛୁଟି ଚାଲିଚି ଆମ ମହାବିଦ୍ୟାଳୟରେ।
ଆପଣଙ୍କର ର ରଜ ଛୁଟି ପରେ ବି ଛୁଟି ଚାଲିଅଛି?
ହଁ ହଁ।
ଆଜ୍ଞା ଆଜ୍ଞା ଆପଣର କଣ ଏବେ ଛୁଟି ଚାଲିଅଛି ସବୁ ଲାଙ୍କର ତ ର ସରିଲାଣି ଛୁଟି?
ସିଏ ଆମର ମହାବିଦ୍ୟାଳୟ ନା ସେଥିପାଇଁ ମହାଆରେ ଛୁଟି ଦିଆଇଚି ପୁରା। ସମସ୍ତଙ୍କର ଖୋଲିଲା ପରେ ବି ଆମର ଖୋଲିନି।
ଆଜ୍ଞା ଆମର ବି ତ ମହାବିଦ୍ୟାଳୟ କିନ୍ତୁ ଆମର କାଇଁ ଏମ୍ତି ହେଲାନି ତ?
ସିଏ ଆପଣଙ୍କର ଆଉ ଗମେଣ୍ଟ ଆଉ ଆମର ପ୍ରାଇଭେଟ୍।
ଆଜ୍ଞା ଆଜ୍ଞା ବୁଝିପାରିଲି ଏବେ ବୁଝିପାରିଲି। ଆପଣ ପଇସା ଦେଇକି ଛୁଟି କି ଛୁଟି କିଣୁଚନ୍ତି ଆମେ ପଇସା ଦେଇକି ପାଠ ପଢୁଚୁ। ବିନା ପଇସା ଦେଇକି ପାଠ ପଢୁଚୁ। ପଇସା ଦବାକୁ ପଡୁଚି କିନ୍ତୁ ବୋହୁତ କମ।
ହଁ ଆପଣ ଆମ ଦେଶର ଭବିଷ୍ୟତ।
ଆପଣ କୋଉ କମ୍ କି ଆପଣ ତ ଆମ ଦେଶକୁ ଦେଶର ଏଇ ସବୁ ଜିନିଷ ତିଆରି କରିବେ। ଯେମିତିକିି ସଫ୍ଟୱାର ହେରିକା ଆପଣ ସେଇ ସବୁଉ କୋଡିଙ୍ଗ ଫୋଡିଙ୍ଗ କରିବେ ଆମେ କଣ ଆମେ ଉଁ ଆମେ କଣ ଗଛ ଲତା ଲଗେଇବା ଲୋକ ଆମେ ଆଉ କଣ କହିବା?
ହୁଁଉଁ। ଆଉ କୁହନ୍ତୁ ଆପଣ କଣ
ଆଉ ଆପଣ କରୁଛନ୍ତି ବର୍ତ୍ତମାନ ଆପଣ ଭାତ, ଡାଲେମା
ଥା ପରେ ବସି ଅଛି।
ଆଜ୍ଞା ଆଜ୍ଞା ଆପଣ କଣ ଘର ଦ୍ୱାରରା କାମ କରୁନାହାନ୍ତି ଆପଣ ଟିକେ କାମ ଚୋର କି?
ନାଁ ନାଁ ମୁଁ କାମ ଚୋର ନୁଁ ମୁଁ କାମ ସାରିକି ବସିଚି।
ଆଜ୍ଞା ଆଜ୍ଞା କାମ କଣ କାମ କଲେ ଆପଣ?
ଘର ଦ୍ବାର ଓଳେଇବା ସେତିକି।
ଆଜ୍ଞା ଆଜ୍ଞା ଏଇଟାକୁ ଆପଣ କାମ କହୁଚନ୍ତି?
ହଁ ଖାଇବା ଟା ବି ଗୋଟେ କାମ ବସିବା ବି ଗୋଟେ କାମ।
ଆଜ୍ଞା ଆଜ୍ଞା ଆପଣଙ୍କ ଠାରୁ ମୁଁ ପୁରା ଇନ୍ସପାୟାର ହେଇଗଲି ଆ ପଣ ଯାହା କହୁଛନ୍ତି ମତେ ମୋ ହୃଦୟକୁ ପୁରା ଛୁଇଁଗଲା।
ହଁ ତେଣୁ କଇଲେ ଆପଣ ବି କିଛି କାମ କରନ୍ତୁନି ଖାଲି ବସନ୍ତୁ। ଘରେ କହିଲେ କହିବେ ବସିବାଟା ବି ଗୋଟେ କାମ।
ନା ଆଜ୍ଞା ଆଜ୍ଞା ଠିକ କଥା କହିଲେ ମୋ ଘରେ ମତେ ସେଇ ଗୋଟେ ଡେଲି ଡେଲି କହୁଛନ୍ତି କି ତୁ ଖାଲି ବସେ ଖା ଆଉ ସେ ମୋବାଇଲ ଖେଞ୍ଚେ ତ ମୁଁ କହୁଚି ସେଇଟା ପାଇଁ ବି ଆ ପଣ ମାନଙ୍କୁ ପ୍ରେସେନ୍ସ ଦରକାର ନା କରିବା ପାଇଁ।
ହଁ ସେଇଆ।
ଆଉ ଯଦି ମୋବାଇଲ ଚଲେଇବା ଠିକ ରେ ଜାଣିିନଥିବେ ତାହେଲେ କିଛି ଲାଭ ନାହିଁ ନା।
ହଁ।
ଆଉ ଆପଣଙ୍କର ମ ମହିଳା ମିତ୍ର ଜଣକ ବୋଧେ ଶୋଇ ପଡିଚନ୍ତି।
ହଁ ବୋଧେ ସେ ଶୋଇ ପଡିଚନ୍ତି ନହେଲେ ତାଙ୍କ କଲ୍ ବି ଆ ପୂର୍ବରୁ ଆସି ସାରିବା କଥା। ସିଏ ଟିକେ ଏବେ ନିଦ୍ରା ଦେବୀ ତାଙ୍କ ଉପରେ ପ୍ରବେଶ କରିଚନ୍ତି।
ଆଜ୍ଞା ଆଜ୍ଞା ସିଏ ସିଏ ତ ହୋଉଚନ୍ତି ମହାକାମଚୋର। ଆ କାମ ଯାଉ ଭାଡେମେ ଆଗ ସେ ନିଜ ନିଜ ଶୋଇବେ ଯୋଉ କଥା।
ହୁଁ। ମହିଳା ମିତ୍ର ଆଜି ଥକି ଯାଇଚନ୍ତି କଲେଜ ଯାଇକି କଲେଜ୍‌ରୁ ଆସିକି ଖାଇ ପିଇକି ଶୋଇଥିବେ ଉଠିବେ ଦେବୀ ଉଠି ସାରିଲେ କଲ୍ ଆସିବ ଦେବୀଙ୍କର।
ଆଜ୍ଞା ଆଜ୍ଞା ନାଇଁ ଆପଣଙ୍କ ବା ଆପଣଙ୍କ ଠାରୁ ତାଙ୍କର ଯୋଗାଯୋଗ ଛିନ୍ନ ହେଇଯାଇଛି ଆଉ କେମିତି ଆସିବ?
କାହାର ଯୋଗାଯୋଗ ଛିନ୍ନ ହେଇଯାଇଚି?
ମୁଁ ପା ଆପଣଙ୍କୁ ସେଇ କଥା ଟା ପରେ କହି କହିବି। ଏବେ ଅନ୍ୟ କିଛି କଥା ହେବା।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।
ଆଉ ଆପଣଙ୍କର ଆର ଯୋଉ କଲେ ମହାବିଦ୍ୟାଳୟ ର ମହିଳାମି ତ୍ର ଯିଏ ଅଛନ୍ତି ସିଏ ସି ଏବେ କଣ କରୁଛ ନ୍ତି, ସିଏ ଏବେ ଠିକ୍ ଠାକ୍ ଅଛନ୍ତି ତ?
ହଁ, ସିଏ ଏବେ ଠିକ୍ ଠାକ୍ ଅଛନ୍ତି। ସିଏ ବି ଏବେ ତାଙ୍କ ଘରେ ଏବେ ଶୋଇଥିବେ।
ଓହୋ! ତା ସବୁ ଖରା ବେଳେ ଶୋଇଲା ପିଲା, ଆପଣ କଣ ପାଇଁ ଚେଇଁଚନ୍ତି?
ମୁଁ ଆଜି ଶୋଇବି ନାହିଁ, ମତେ ନିଦ ହେଲା ନାହିଁ। ତେଣୁକରି ମୁଁ ଶୋଇନି ନହେଲେ, ମୁଁ ବି ଶୋଇଥାଏ ଖରାବେଳେ।
ଆଜ୍ଞା, ଆଜ୍ଞା, ତାହେଲେ ଆପଣ ବି ବହୁ ବଡ ଚମତ୍କାର ଲୋକ ଆପଣ ବି ଶୋଇଥାନ୍ତି।
ହଁ, ହଁ, ଶୋଇଆ ଟା ଆଗ। ଖାଇବା ପିଆ ପଛେ ନ ହଉ। କିନ୍ତୁ ଶୋଇବୁ ଆଗ।
ଆଜ୍ଞା, ଆଜ୍ଞା, ଆପଣ ତ ଆପଣଙ୍କର ବାକି ମହିଳା ମିତ୍ରଙ୍କ ପରି।
ହଁ ହଁ।
କିନ୍ତୁ ମୁଁ ଟିକେ ଅଲଗ୍
ଆପଣ କାହିଁକି ଶୋଇନାହାଁନ୍ତି କୁହନ୍ତୁ।
ଅ, କାହିଁକି ଶୋଇ ନାହାଁନ୍ତି ଆପଣ? କଣ ଆପଣ ସମୁଦ୍ର ମଝିକୁ ନିଆଁ ଲିଭାଇବାକୁ ଯାଇଥିଲେ?
ନା, ନା, ନା, ମୁଁ ସମୁଦ୍ର ମଝିକୁ ନିଆଁ ଲଗେଇବାକୁ ଯାଇଥିଲି।
ଆଜ୍ଞା ଆଜ୍ଞା, ସେଠି ଆପଣ କେତେ ମାତ୍ରାରେ ନିଆଁ ଲଗେଇଲେ?
ଶହେ ପ୍ରତିଶତ ରୁ ଷାଠିଏ ପ୍ରତିଶତ।
ଆଜ୍ଞା, ଆପଣଙ୍କର ନିଆଁ ଲଗେଇବାର ଯୋଉ କ୍ଷମତା ଟା ଆପଣଙ୍କ କଥାବାର୍ତ୍ତାରୁ ଜଣା ପଡିଗଲା। ଆପଣ ଶହେ ପ୍ରତିଶତ ଜମା ବି ଲଗେଇନାହାଁନ୍ତି। ଆପଣ ଏଠାରେ ମି ଥ୍ୟା କହୁଚନ୍ତି।
ମୁଁ କହିଲି ବା ଶହେ ପ୍ରତିଶତ ରୁ ଷାଠିଏ ପ୍ରତିଶତ। ଆପଣଙ୍କର କାନ ଦୋଷ ଅଛି। ଟିକେ ତେଲ ପକାନ୍ତୁ, ସୋରିଷ ତେଲ ଗରମ କରିକି।
ଆଜ୍ଞା, ଏଥରେ ଟିକେ ଏଇ ଏଥିରେ ଟିକେ ଗ୍ଲିଚ୍ ହେଉଛି ତ, ସେ ସେଥିପାଇଁ ଆପଣଙ୍କ ସ୍ଵର ଡେରିରେ ଶୁଣା ଯାଉଛି। ତ ଇ ଫରମେସନ୍ ମତେ ଟିକେ ଡେରିରେ ମିଳୁଛି।
ଆଚ୍ଛା, ଆଚ୍ଛା, ଆଚ୍ଛା, ହୁଁ ହୁଁ ହୁଁ।
ଆଜ୍ଞା, ଆଜ୍ଞା, ଆଜ୍ଞା ଆଉ। ଆପଣଙ୍କର ଆଉ ସବୁ କେଉଁ ବିଷୟରେ ଧାରଣା ଅଛି। ଯଦି ଆପଣ ଆମକୁ ସେଇ ବିଷୟରେ ସବୁ କହିବେ, ତାହେଲେ ଆମେ ଆପଣଙ୍କ ପ୍ରତି ଚିର ଉପକୃତ ହେବୁ।
କେଉଁ ବିଷୟରେ ମାନେ
ଆପଣଙ୍କୁ କେଉଁ କେଉଁ ରୋଷେଇ ଆସେ? ସେଇ ସବୁ ବିଷୟରେ କହିଲେ ଆମେ ଆପଣଙ୍କ ନିକଟରେ ଚିର ଉପକୃତ ହେବୁ।
ମୋତେ ଭାତ, ଡାଲି, ଭଜା, ତରକାରୀ
ଆଜ୍ଞା, ଆଜ୍ଞା, ଆପଣ ତାହେଲେ ଭଲ ଗୃହିଣୀ ହେଇପାରିବେ।
ସେଇଟା ଆଗକୁ ଜଣାପଡ଼ିବ ହେବି ନା ନାଇଁ!
ଆଜ୍ଞା, ଆଜ୍ଞା, ଆପଣଙ୍କୁ ତ ସବୁ ଆସୁଅଛି। ଆଉ ଆପଣ ଯଦି ଗୋଟିଏ ରେସିପି ମୋତେ ଦୟାକରି କୁହନ୍ତୁ। ତାହେଲେ ମୁଁ ଆପଣଙ୍କୁ କୌ କୁହନ୍ତି, ତାହେଲେ ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ହୁଅନ୍ତି।
ହଉ, ଆପଣ ତାହେଲେ କୋଉ ରେସିପି ଜାଣିବାକୁ ଚାହୁଁଛନ୍ତି?
ଆପଣ ଟିକେ, ଚିକେନ୍ କେମତି ଚିକେନ୍
ନା, ନା, ମୁଁ ଖିରିର ରେସିପି କହୁଛି, ଯୋଉଟା କିି ମୁଁ ମୋ ମହିଳା ମିତ୍ରଙ୍କଠୁ କାଲି ବୁଝିକି ଆସିଛି। ସିଏ ଯେମିତି କ୍ଷିରୀ ବନାନ୍ତି, ତାଙ୍କ ହଁ ହଁ
ଆଜ୍ଞା, ଆଜ୍ଞା, ନିଶ୍ଚିନ୍ତ ଭାବରେ ଆପଣ ଆପଣଙ୍କ ଖିରୀ ରିସିପି ଟା, ମୋ ସହିତ ସେୟାର କରିପାରିବେ।
ଆଜ୍ଞା। ଆପଣଙ୍କୁ ମୋ ଭଏସ ଟା ଶୁଭାଯାଉଅଛି? ହ୍ୟାଲୋ ହ୍ୟାଲୋ। ମୁଁ କହିଲି ଆପଣଙ୍କୁ ମୋର ଭଏସ ଟା ଶୁଭାଯାଉଅଛି? ହ୍ୟାଲୋ ହ୍ୟାଲୋ। ଓ ଆପଣ କ୍ଷୀରିର ରେସିପି କହିଥାନ୍ତେ ଆପଣ କୁଆଡ଼େ ଚାଲିଗଲେ? ମୁଁ ଆପଣଙ୍କୁ ବହୁତ